ହଁ
ହ୍ୟାଲୋ
କଣ କରୁଛନ୍ତି ଆପଣ?
ହଁ ଏ ଟିକେ ବୁଲାବୁଲି କରୁଛି ଆଉ।
ଆପଣଙ୍କ ଦେହ କେମିତି ଅଛି।
ହଁ ଏବେ ତ ବହୁତ ଗରମ ଲାଗୁଛି ଏଇ ଟିକେ ପବନ ହେଲାଠୁ ଟିକେ ଥଣ୍ଡା ପବନରେ ଟିକେ ବୁଲାବୁଲି କରୁଛି ଆଉ ଏବେ ତ ପୁରା ଜୋରରେ ଗରମ ଆଉ।
ହଁ ବହୁତ ଗରମ ହଉଛି। ଆଉ ଆପଣ ଗଛ ଫଛ ଲଗଉଛନ୍ତି ନା ନାହିଁ।
ହଁ ଗଛ ଲଗେଇଛି ଏଇ ଆସିଲାଣି ଅଷାଢ ମାସ। ଏଇ ଟିକେ ଜହ୍ନି ଭେଣ୍ଡି ଦିଟା ଲଗେଇବା ଆଉ। ଏଇ ଟିକେ ଏଇଠି ଘାସ ଫାସ ଟିକେ ସଫାସଫି କରିଥିଲି।
ଆପଣଙ୍କ ଗା
ଆଉ ସବୁଦିନ ତ ଚାରିଟା ବେଳେ ବର୍ଷା ପଳେଇ ଆସୁଛି ଆଉ।
ଆପଣଙ୍କ ଗାଁ ରେ ମୌସୁମୀ ଆସୁଛି।
ହଁ ମୌସୁମୀ ତ ଏଇ ଶ ଖରା ହଉଛି। ସକାଳେ ଖରା ହଉଛି ଚାରିଟା ବେଳକୁ ବର୍ଷା ପଳେଇ ଆସୁଛି ଆଉ।
ଆଉ ରଜ ପର୍ବ କେମିତି ସେଲିବ୍ରେଟ୍ କରିବେ।
ହଁ ରଜ ପର୍ବ କରିବା ଏଇ ପିଠାପଣା ଟିକେ କରିବା ଆଉ। ଏଥର ତ ଆଇଁଶ ବାର ଭଲ ସେ ପଡିିନି। ଆଉ ଇଏ କରିବା ଆଉ ଦୋଳି ଫୋଳି ଲାଗି ଲଗେଇବା ଆଉ।
ନିରାମିଷ ଖାଉଛନ୍ତି ବୋଧେ ନାହିଁ?
ଏ ମୁଁ ଖାଏ ନିରାମିଷ। ଆଇଁଷ ଖାଏ ନା ଏ ଘରେ ଖାଆନ୍ତି ଯଦି କହିବେ ଘରେ ତାହେଲେ କରିବା ଟିକେ ଆଇଁଷ ଆଉ।
ଆଜି କଣ ଖାଇଛନ୍ତି ଗାଧୁଆ ବେଳେ?
ଜି ଡାଲି ହେଇଥିଲା ଆଜି ତ ସୋମବାର ଡାଲି ହେଇ ଥିଲା ଆଉ ଭଜା ହେଇଥିଲା ଶାଗ ଭଜା ହେଇଥିଲା। ଆଉ ଆମ୍ବ ତ ଏଇ ସି ସିଯିନି ତ ହଉଛି ଆ ମ୍ବ ଆମ୍ବ ଟିକେ ଆଣିଥିଲ। ଏଇଆକୁ ସବୁ ଖାଥିଲୁ ଆଉ।
ଆଉ ସବୁ ଘରେ ଭଲ ତ?
ହଁ ଘରେ ସବୁ ଭଲ ଅଛନ୍ତି ଆଉ
ଆପଣଙ୍କ ଘରେ କିଏ ସବୁ ଅଛନ୍ତି?
ଘରେ ମୋର ପୁଅ ଝିଅ ଦି ଜଣ। ଆଉ ପୁଅ ବାହାରେ ରହୁଛି ଆଉ ସମର କ କ କୁ ଯାଇଛି ଯଉ ଦି ମାସେ ତାର ଛୁଟି ଥିଲା ଘରେ ରଖିଲେ ଖାଲି ଖାସେ ଘରେ ବୁଲାବୁଲି କରିବ। ଆଉ ସେଇଥିପାଇଁ ମୁଁ ତାକୁ ପଠେଇଦେଲି ମୁଁ କହିଲି ଆମର କ ଷ ଦଇ ମାସ କରିକି ଆଉ ହ୍ୟାଲୋ।
ହଁ ଭଲସେ ପଢ଼ାପଢ଼ି କରୁ ଆଉ ହଁ।
ହଁ ପଢାପଢି କରୁଛି।
ହ୍ୟାଲୋ।
ହଁ କୁହନ୍ତୁ। ହ୍ୟାଲୋ।
ଆଉ ଆପଣ ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ। ଆପଣ ପୁରା ଭଲ ଅଛନ୍ତି ତ?
ହଁ ଭଲ ସେଇ ଭଳିଆ ଅଛୁ ଆଉ ହଁ ଭଲ ଅଛୁ। ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି। ହ୍ୟାଲୋ।
ହଁ।
ଆପଣଙ୍କୁ ଚିକେନ ରାନ୍ଧି ଆସେ?
ହଁ ଚିକେନ ରାନ୍ଧି ଆସେ।
ତ ଚିକେନ ତରକାରୀର ପ୍ରୋସେସ୍ କହିଲେ।
ଚିକେନ ଆଗେ ତେଲ ପକେଇକିନି ମସଲା କଷିଦେବେ ମସଲା ଟିକେ ଅଦା ରସୁଣ ପେଷ୍ଟ ଟିକେ ଦେଇଦେବେ। ଆଉ ଅଦା ରସୁଣ ପେଷ୍ଟ ଟିକେ କଷେଇ ହେଇ ସାରିଲା ପରେ ଟମାଟୋ ଟିକେ ଦେଇଦେବେ। ଆଉ ଟମାଟୋ ଟିକେ ଭଲ କି କଷି ହେଇଗଲେ ଯଦି ଆଳୁ ଭାଜିିକିନି ରଖିଥିବେ ଆଳୁ ଛାଣିକିନି। ଆଗରୁ ଟିକେ ଆଳୁ ଛାଣିକିନି ରଖିଦେଇଥିବେ। ଆଉ ଆଳୁ ଟିକେ ପକେଇଦେବେ ଆଉ ଚିକେନ ପକେଇକିନି କଷିଦେବେ ଆଗ। ଆଳୁ ଭଜା ରଖିଥିବେ ଚିକେନ ହେଇ ସାରିଲା ପରେ। ତାପରେ ଦେବେ ମସଲା ଗୁଣ୍ଡ ସବୁ ପକେଇଦବେ ଚିକେନ ମସଲା। ଆଉ ଯଦି ମେଥି ପତ୍ର ଥାଏ ମେଥି ପତ୍ର ଟିକେ ପ ପେକେଇଦେବେ ଭଲ ବାସ୍ନା ହବ ମେଥି ପତ୍ର ଟିକେ ପକେଇଦେବେ ତାପରେ ଟିକେ ଚିକେନ ଭଲ ସେ ସେ କଷି ହେଇ ସାରିଲା ପରେ ତାପରେ ଯୋଉ ଆଳୁ ଭାଜିକି ରଖିଥିବେ ତାକୁ ଟିକେ ପକେଇଦେବେ ପକେଇ ଦେଇକିନି ନିଜର ଏଇ ଇଚ୍ଛା ଅନୁସାରେ ଝୋଳ ରଖିବେ ଆଉ ଯଦି ଅଧିକା ଝୋଳ ଖାଆନ୍ତି ତାହେଲେ ଅଧିକା ଟିକେ ଅଧିକା ପାଣି ଦେବେ। ଯଦି ଟିକେ ଶୁଖିଲା ଶୁଖିଲା ଖାଇବେ ତାହେଲେ ଟିକେ ଅଳ୍ପ ପାଣି ଦେବେ ଆଉ। ତାକୁ ଯଦି ରୁଟିରେ ଖାଇପାରିବେ ତାହେଲେ ଟିକେ ଅଳ୍ପ ପାଣି ଦେଇକିନି ରୁଟିରେ ଖାଇବେ। ଆଉ ନିଜ ଇଚ୍ଛା ଅନୁସାରେ ଆଉ।
ନିଜ ଇଚ୍ଛା ଅନୁସାରେ ହଁ କରିବେ ନିଜ କ୍ୱଣ୍ଟିଟି ଅନୁସାରେ। ଆଉ କଣ ଏବେ ଚାରିଟା
ପାଣି ଦେଇକି ନିଜେ କରିି ଖାଇବେ ତାପରେ ଲାଷ୍ଟକୁୁ ଓହ୍ଲେଇଲାବେଳକୁ ଟିକେ ଗରମ ମସଲା ଦେଇଦେବେ ଆଉ।
କିନ୍ତୁ ସ୍ଵାଦ ଅନୁସାରେ ଲୁଣ ଦେବେ ଯେମିତି କରିବା କଥା କରିବେ ଆଉ। ହଁ
ହଁ ସ୍ୱାଦ ଅନୁସାରେ ଲୁଣ ହଳଦୀ ପକେଇଥିବେ ଆଗରୁ। ସ୍ୱାଦ ଅନୁସାରେ ଲୁଣ ପକେଇଥିବ ହଳଦୀ ତ ଆଗରୁ ପକେଇଥିବ ଆଉ।
ଆପଣ ସକାଳେ ବ୍ୟାୟାମ କରୁଛନ୍ତି?
ହଁ ଚାଲିବାକୁ ଯାଉଥିଲି ଆଉ ଚାଲିବାକୁ ଟିକେ ଯାଇପାରୁନି ଘରେ ଟିକେ ଯୋଗ କରିଦଉଛି ଆଉ।
ସବୁ ଯୋଗ
ଘରେ ଟିକେ ଘଣ୍ଟାଏ କରେ ଆଉ ପାଞ୍ଚଟା ରୁ ଛଅଟା ଘରେ କରେ ଆଉ। ପାଞ୍ଚଟା ର ଛଅଟା ଟିକେ ଯୋଗ କରେ ତାପରେ ହଁ ଆଉ ଏବେ ତ ଯୋଉ ସବୁ ଆ ଣ୍ଠୁ ଫାଣ୍ଠୁ ତ ଧଇଲାଣି ପ୍ରାୟ ସବୁ ଆଣ୍ଠୁ ଫାଣ୍ଠୁ, ଧରୁଚି ଅଣ୍ଟା ଧରୁଚି। ସେ ତ ସବୁ ଧରୁଚି ଯୋଉ ସ୍ତ୍ରୀ ଲୋକ ମାନଙ୍କର ବେଶୀ ଆଣ୍ଠୁ ଅଣ୍ଟା ଏମିତି ସବୁ ଧରୁଚି। ଆଉ ଟିକେ ନକଲା ଆଳକୁ ଯୋଗ ଟିକେ କଲେ ଭଲ ଲାଗୁଚି। ତାପରେ ଆସନ ଆସନ କଲେ ଭଲ ଭଲ ଲାଗୁଛି। ଏଇ ଟିକେ ଘଣ୍ଟାାଏ କରେ ଆଉ ସକାଳୁ ପାଞ୍ଚ ଟା ରୁ ଛଅଟା ଯାଏ କରେ ଆଉ।
ଆପଣ ଚେଷ୍ଟା କରନ୍ତୁ ସକାଳ ସନ୍ଧ୍ୟା କରିବେ ଭଲ ରହିବ ଦେହ।
ହଁ ସନ୍ଧ୍ୟା ବଳେ ଟିକେ କରି ହଉନି ଘରର ଟିକେ କାମ ରହୁଛି। ତାପରେ ସନ୍ଧ୍ୟା ବେଳେ ଟିକେ ଉ ସନ୍ଧ୍ୟାଦେଇ ସାଇଲା ପରେ ଟିକେ ପ୍ରାର୍ଥନା ରହୁଛି। ଭାଗବତ ଟିକେ ପଢେ। ଆଉ ଓ ସେଇଥିପାଇଁ ଟିକେ ସନ୍ଧ୍ୟାବେଳେ ଟାଇମ ହୁଏନା। ସେଇ ସକାଳେ କରେ ଆଉ ସକାଳେ ଘଣ୍ଟାଏ ସେଇ ପାଞ୍ଚଟା ର ଛଅଟା କରେ ଆଉ।
ତାହେଲେ ଆପଣ ସନ୍ଧ୍ୟାବେଳେ ଭାଗବତ ବି ପଢୁଛନ୍ତି?
ହଁ ମୁଁ ସନ୍ଧ୍ୟା ଆଳେ ସନ୍ଧ୍ୟା ଦେଇ ସାରିଲେ ଆ ଟିକେ ଭାଗବତ ପଢେ, ହନୁମାନ ଚାଳିଶା କରେ। ଓ ଅଧ୍ୟାୟ ପଢେ ଆଉ ଅଧ୍ୟାୟ ଭାଗବତ ପଢେ।
ଭଲ କଥା।
ପଢିଲେ ଟିକେ ଭଲ ଲାଗେ ଆଉ ହନୁମାନ ଚାଳିଶା ଟିକେ କରିଲେ ଘରେରେ ଟିକେ ଶାନ୍ତି ଆସେ ସେଇଥିପାଇଁ ଟିକେ ମନ ଟା ଭଲ ଲାଗେ କରିଦିଏ ଆଉ।
ହଁ ମାଇଣ୍ଡ ପଜିଟିଭ ରହିବ ଭଲ ଭାଇଵ୍ ଆସିବ।
ହଁ।
ପୂଜାପୂଜି କରିବା, ଇଏ କରିବା ଗଛ ଲଗେଇବା।
ହଁ ମୁଁ ଗଛ ଲଗାଏ ସବୁ ଗଛ ଗଛ ଲଗାଏ ଶାଗ ଫାଗ ପକାଏ। ଉ ଶାଗ ମତେ ଖାଇବାକୁ ବି ଭଲ ଲାଗେ। ଶାଗ ଟିକେ କାହିଁକ ନା ମୁଁ ନିରାମିଷ ଲୋକ ନା ମତେ ଟିକେ ଶାଗ ଖାଇବାକୁ ଭଲ ଲାଗେ। ମୁଁ ଶାଗ ଫାଗ ବି ପକାଏ। ଶାଗ ପକାଏ ଏଇ ଏ ଭେଣ୍ଡି ମଞ୍ଜି ଫଞ୍ଜି ଲଗାଏ। ଆକୁ ଲଗାଏ ଜହ୍ନି ଛଞ୍ଚଣା ଫାଞ୍ଚଣା ଏଇ ସିଜନ ରେ ଟିକେ ଲଗାଏ। ଏଇ ସବୁ କାମ ରହୁଛି ଘରର ଆଉ।
ଆଉ କଣ କୁହନ୍ତୁ। ଆଉ ସବୁ ଭଲ ଆଉ। ଏଇ ବର୍ଷା ଆସିଲା ବେଳକୁ ପବନ ହେଲା ବେଳକୁ ଟିକେ ଭଲ ଲାଗୁଛି ଆଉ ଯୋଉ ସକାଳ ବେଳା ଯୋଉ ଗରମ ଲାଗୁଚି ଏଇ ଚାରିଟା ବେଳକୁ ହେଲା ଚାରିଟା ଆସିଲା ବେଳକୁ ପ୍ରଭୁ ବର୍ଷା ଟିକେ ପଳେଇ ଆସ୍
ହଁ ସକାଳେ ଯୋଉ ଖ ସକାଳୁ ବି ଜୋରରେ ଖରା ହଉଚି ନା ତ ଚାରିଟା ବେଳକୁ ଟିକେ ମୌସୁମୀ ଆସିଲା ବେଳକୁ ପବନ ହେଲେ ଟିକେ ଭଲ ଲାଗୁଛି ସମସ୍ତଙ୍କୁ ବୁଢ଼ାାବୁଢ଼ୀ ମାନେ ବି ଖରାରୁ
ହଁ ଏଇ ଟିକେ ବୁଲାବୁଲି ଏଇ ଉଁ ଇଏ ଟିକେ ବାରଣ୍ଡାରେ ଏଇ ଟିକେ କ ବୁଲାବୁଲି କଲା ବେଳକୁ ଏ ଘର ଆଗରେ ଟିକେ। ସେଠି ଥଣ୍ଡାଲାଗୁଛି, ଟିକେ ପବନଲାଗୁଛି, ଏଠି ଟିକେ ଆମେ ଚିଆର ପକେଇକି ବସିଚୁ ଆମର ସେ ନାନୀ ହେରିକା ବସିଛନ୍ତି ଏଠି ଟିକେ ଚାରିଟା ବେଳେ ଟିକେ ଖାଲି ଘରଫର ଖରିକି ସାରିକିନି ଆସି ଏଇଠି ଟିକେ ବସଉଁ ଘଣ୍ଟାଏ ଘଣ୍ଟଓ ତାପରେ ଯାଇ ସନ୍ଧ୍ୟା ସନ୍ଧ୍ୟା ଦିଅ ହଉ ଆଉ।
ହଁ ସମସ୍ତେ ମିଶିକି ବସନ୍ତୁ। ସମସ୍ତେ ଭଲସେ ଚଳନ୍ତୁ ଭଲ
ହଁ ଏଇ ନାନୀ ଆମର ସେ ଯା ଆମେ ହଉଚୁ ଚାରି ଯା। ଆମେ ଏଇ
ହଁ ଆମର ବଡ ଫ୍ୟାମି ଫ୍ୟାମିଲି ଆମର ଚାରି ଜଣ ହଉଛୁ ଆମର ବଡ ଫ୍ୟାମିଲି ଆମେ ଚାରି ଯା ଆଉ ମୁଁ ହଉଛି ତିନି ନମ୍ବର ହେଲା ଆଉ ହଁ ଏଇଠି ଟିକେ ଯୋଉ ଚାରିଟା ବେଳେ ଯୋଉ ଫାଙ୍କା ମିଳେ ଏ ଟିକେ ବସୁ ଆଉ
ହଁ ସମସ୍ତେ ମିଶିକି ଯାହା ବୁଲ ଇଏ କର ଭଲ ଚାଲ ବୁଲ ଏ ସବୁ ଭଲ ଯିବା ପାଇଁ ବି ଭଲ ସବୁ ଭଲ ପୂଜାପୂଜି କରିବା ଏ ସବୁ ବି ଭଲ ଆଉ ରଜ ପାଇଁ ପୁରା ସବୁ ଡ୍ରେସ ଶାଢୀ ପୋଡପି ମିଠା କରିବା କି କଣ କରିବା ସବୁ ରେଡି ତ ସବୁର ପ୍ରଶ୍ନ
ନାଇଁ ଯାଇନୁ ଯିବୁ ଭାବୁଛୁ କାଲିକି ପହର ଦିନ ଆଡକୁ ଯାଇକି ଆଣିବୁ ଛୁଆଙ୍କର ସବୁ ଡ୍ରେସ୍ ପଟା ଆଉ ଶାଢୀ
ଆଉ ଆପଣଙ୍କ ଅଞ୍ଚଳରେ ତ ଦୋଳି ବି ଲାଗିଯିବଣି?
ହଁ ଗୋଟେ ଗୋଟେ ଜାଗା ରେ ଲାଗିନି ଏଇ ଏ ଲାଗିଯିବ ବୋଧେ କାଲି ପହରଦିନ ଆଡକୁ ଲାଗିଯିବ ଆଉ ଲାଗିନି ଏ ନାଇଁ ଅଛି ତ ଚଉଦ ତାରିଖ ପର୍ଯ୍ୟନ୍ତ।
ହଁ। ଦୋଡ଼ି ଲାଗିବ ଆ ପିଲାମାନେେ ସବୁ ଖେଳିବେ ଯ ହଁଁ। ଆଉ ସବୁ ଭଲ ତ?
ହଁ ହଁ ସବୁ ଭଲ ଅଛନ୍ତି ଆଉ କଣ କୁହନ୍ତୁ? ଆପଣ ଭଲ ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି ଏବେ ତ ସନ୍ଧ୍ୟା ଟାଇମ ବି ହେଇ ଗଲାଣି ନାଇଁ
ହଁ ହଁ ସନ୍ଧ୍ୟା ତ ଏଇ ନ ଖରା ଦିନ ତ ହେଇଯାଉଛି ଯାଇକି ଛଅ ଛଅଟା ପରେ ଯାଇ ସନ୍ଧ୍ୟା ଦିଆ ହଉଛି ଆଉ ଛଅଟା ପନ୍ଦର ଖଣ୍ଡ ବେଳେ ଯାଇଏ ସନ୍ଧ୍ୟା ଦିଆ ହଉଚି।
ହଁ ଏବେ ଦିନ ପୁରା ବଢିଗଲାଣି ନା ରାତି ଛୋଟ ହେଇ
ଖରାଦିନ ତ ବେଳାବେଳି ଯୋଉ ଡେରିରେ ହଉଚି ସନ୍ଧ୍ୟା ହେଇଯାଉଛି ଡେରିରେ ସେଇସକାଶେ ସେଇ ଛଅଟା ପନ୍ଦର ଖଣ୍ଡ ବେଳକୁ ଯାଇଂକି ସନ୍ଧ୍ୟା ଦଉଛୁ ଆଉ।
ହଁ। ସନ୍ଧ୍ୟା ହେଲେ ସନ୍ଧ୍ୟା ଦେବେ ଆଉ ସନ୍ଧ୍ୟା ଦେଇକି ଟିକେ ମନ୍ଦିର ଫଂନ୍ଦିର ଆଡେ ଯାଆନ୍ତୁ ଭଲ ନା କ
ହଁ ନାଇଁ ମ ତିନି ଆମ ଘର ପାଖରେ ଯୋଉ ଠାକୁରାଣୀ ମନ୍ଦିର ଅଛି ଏଇ ଆମ ଠାକୁ କୁରାଣୀ ସେଇ ଗାଁ ମନ୍ଦିର ସେଇଠି ଯାଅ ଦିଅ ସନ୍ଧ୍ୟା ନେଇକି ନିଅ।
ହୁଁ ଯିବା ବି ଭଲ
ଆଉ ସୋମବାରେ ଶନିବାରେ ଆମ ଘର ପାଖରେ ଅଛି ଶିବ ଶିବ ମନ୍ଦିର ରାମ ମନ୍ଦିର ଆ ସୋମବାର ଶିବ ମନ୍ଦିର ଯାଉ
ଯାହା ହଉ ଆପଣ ବହୁତ ଭକ୍ତିପୂର୍ଣ୍ଣ ଲୋକ।
ସୋମବାର ସକାଳେ ଯାଉ ଶିବ ମନ୍ଦିର ଟିକେ ଦର୍ଶନ କରି ଆସଉଁ। ଆଉ ସନ୍ଧ୍ୟା ବେଳକୁ ଆଉ ଏତେ ବାଟ ଦୂର ବାଟ ଆଉ ଯାଉନା। ଏଇ ଠାକୁରାଣୀ ପାଖରେ ଟିକେ ମାଙ୍କ ପାଖକୁ ପଲେଇ ଯାଇ ସବୁଦିନ ସନ୍ଧ୍ୟାବେଳେ ଆଉ।
ହଁ ଯିବା ବି ଭଲ ଯାହା ହଉ ଆପଣ ବହୁତ ଭକ୍ତି ମାର୍ଗ ରେ ଯାଉଛନ୍ତି।
ବର୍ଷା ତ ଆସିଲାଣି ହେଇ ଆଉ।
ହଁ ବର୍ଷା ବି ଥିଲା ଆମ ଆଡ଼େ ବି ଏପଟେ ବି ବର୍ଷାକୁ ଉଠିଲାଣି ବର୍ଷା ହେବ।
ଆଉ
ହଁ ଆଉ ସବୁ ଠିକ୍ ଭଲ।
ହାଲୋ।
ହଁ।
ହାଲୋ।
ହାଲୋ। ହଁ ହାଲୋ।
ହାଲୋ।
ହଁ-ହଁ ଶୁଭୁଚି-ଶୁଭୁଚି।
ହଁ। ହାଲୋ।